ହଁ ଦିଦି ନମସ୍କାର। ହୁଁ କଣ କରୁଥିଲେ ଆପଣ? ଏ ଜଷ୍ଟ ବସଚି ଆଉ ସନ୍ଧ୍ୟା ତ ହଁ ହଁ।
ହଁ। ଆପଣ କଁ କରୁଚନ୍ତି?
ମୁଁ ବି ବସଚି ପା ସନ୍ଧ୍ୟା ଦେବି ବୋଲି।
ଓହୋ ସନ୍ଧ୍ୟା ଟାଇମ ହେଇଗଲାଣି ବୋଧେ ଆଉ କଣ ଘରେ ସବୁ କିଏ କିଏ ଅଛନ୍ତି?
ଉଁ ଶାଶୁ ଶଶୁର ହଜବେଣ୍ଡ ଝିଅ ମୁଁ।
ଅହ।
ହଁ।
ହାଲୋ।
ହଁ ଦିଦି କୁହନ୍ତୁ।
ହା ମୁ କହିଲି ଆଜି ଦିନରେ କଣ ରୋଷେଇ କରିଥିଲେ ଆଜି?
ଦିନରେ ଗରମ ଭାତ ହେଇଥିଲା ଆଳୁ ସୋୟାବିିନ ତରକାରୀ ହେଇଥିଲା। ଆଉ ସଜନା ଶାଗ ଭଜା ହେଇଥିଲା ଆମ୍ବ।
ସଜନା ଶାଗ ମାନେ ଖାଲି ନା ଏମତି ଯୋଉ ମୁଗ ପକେଇକି କରେନ୍ତି ସେମିତି କରିଥିଲି?
ମୁଁ ଖାଲି କରିଥିଲି ନର୍ମାଲ ମାନେ ପିଆଜ ଫିଆଜ ପକେଇକି ଭାଜିଥିଲ ଆଉ।
ମୋତେ ବହୁତ ଭଲ ଲାଗେ ସେଇ ସଜନା ଶାଗ ଯୋଉଟା।
ହୁଁ
ହୁଁ ଆଉ ସନ୍ଧ୍ୟାବେଳେ କଣ କୁଆଡେ ବୁଲି ଯାଉଛନ୍ ନା ଘରେ ଏମିତି ରହିବେ?
ନା ନା ଘରେ ଅଛୁ ଏଇନା ହଜବେଣ୍ଡଙ୍କ ଦେହ ଭଲ ନାହିଁ ତ ଘରେ ଅଛୁ କୁଆଡେ ବୁଲିବୁ ରଜ ଛୁ ଛୁଟିରେ ବୁଲି ଯାଇଥିଲୁ ବାପଘର। ଆଉ କଣ ବୁଲିବୁ ଆଉ ଆପଣ ଏ ଏ ବର୍ଷ ରଜ କେମିତି ସେଲିବ୍ରେସନ କଲେ?
ହଁ ରଜ ବହୁତ ଭଲସେ ସେ ମାନେ କରିଚି ଏଞ୍ଜୟ୍ ବହୁତ ଭଲସେ କରିଚି। ଅ ଗାଁରେ ତ ଆମର ମୀନା ବଜାର ପ ପଡେ ଆଉ ମହଉତ୍ସ ତ୍ସବ ହୁଏ ହଁ। ତ ଫାଷ୍ଟ ଆମର ସଜବାଜ ହେଇଯାଏ ମାନେ ସଜବାଜ ଦିନ ସବୁ ଝିଅ ମୁଁ ତ ଭଲ ମେହେନ୍ଦୀ ଲଗାଏ ନା। ତ ଗାଁରେ ସବୁ ଝିଅ ଯେତିକ ଝିଅ ସେମାନେ ସବୁ ତାଙ୍କୁ ମେହେନ୍ଦୀ ଲଗାଇଦିଏ ମୁଁ ମେହେନ୍ଦୀ ଲଗାଏ। ରାତି ବାରଟା ଗୋଟେ ଯାଏ ସେଦିନ କେହି ଶୋଇ ମାନେ କାହାକୁ ନିଦ ଆଖିରେ ନଥାଏ ତାପରଦିନ ରଜ ନା।
ହୁଁ।
ହଁ ତାପରେ ମୁଁ ତିନିଟା ନୂଆ ଡ୍ରେସ୍ କରିଥିଲି ଗୋଟେ ଶାଢୀ କରିଥିଲି ଆଉ ହ ଫାଷ୍ଟ ରଜ ଦିନ ପିଠା ଖାଇଲିି ପୋଡ ପିଠା ଖାଇଥିଲି। ଆଉ ଚକୁଳି ପିଠା ଖାଇଥିଲି ମଣ୍ଡା ପିଠା ଖାଇଥିଲି ତାପରେ ସାଙ୍ଗମାନେ ପାନ ଖାଇ କି ଦୋଳି ଖେଳିବା ପାଇଁ ଯାଇଥିଲୁ। ଚକିରି ଦୋଳି ପଡ଼ିଥିଲା ଆଉ ଆମର ପଟା ଦୋଳି ବହୁ ସାରା ଦୋଳି ପଡ଼ିଥିଲା ଆଉ। ଆପଣଙ୍କ ଆଡେ କେମିତି କଣ ହେଇଥିଲା କେମିତି କଣ ସେଲିବ୍ରେଟ୍ କଲେ?
ନା ଶାଶୁଘର ଆଡେ ତ ଏତେ ରଜ ସେଲିବ୍ରେସନ କରନ୍ତିନି‌।
ଆମର ବି କଣ କହିଲେ ଆମର ଯୋଉ ଯେତିକ ମାନେ ଆଗରୁ ଗାଁ ଯୋଉ ଝିଅ ମାନେ ମାନେ ଆମର ଯୋଉମାନେ ବହୁତ ବଡ ଯୋଉମାନେ ବାହା ହେଇ ଯାଇଥିଲେ। ସେମାନଙ୍କୁ ବି ଡକା ହେଇଥିଲା ହଁ ଡକା ହେଇଥିଲା ତାପରେ ସେ ଭୋଜି ଫୋଜି ଗୋଟେ କରାହେଇକି ମାନେ ଲାଷ୍ଟକୁ କଲେ। ବହୁତ ଭଲ ହେଇଥିଲା ଏଥର ରଜ ଏବେ ତ ପୁଣି ରଥ
ହୁଁ।
ରଥଯାତ୍ରା ଆସିଲାଣି ରଥଯାତ୍ରା ଯାଉଛନ୍ତି କି ନାଇଁ?
ହଁ ହଁ ଏଠି ଗାଁରେ ହଉଛି ଶାଶୁଘର ଗାଁରେ ରଥଯାତ୍ରା ବଡ଼ ଆକାରରେ ହୁଏ।
ଓ ହଉ ହଉ।
ମୁଁ ତ ଏଠି ଦେଖିନି ରଥଯାତ୍ରା ଦେଖି ଯାଏନି କିନ୍ତୁ ମାଉସୀ ମା ମନ୍ଦିରକୁ ଠାକୁର ହୁଁ ହୁଁ।
ହଁ ତାପରେ ଜଗା ଯଦି ନ ଡାକିବ ତମେ ଯାଇପାରିବନି ନା ଜାଗାର ଡୋରି ନ ଲାଗିଲା ମାନେ ଯାଇପାରିବନି। ଏଇ ଥର ତ ଭାବିଚି ଯିବି ବୋଲି। ଆମେ ସବୁବେଳେ ଜାଗାକୁ ଦେଖିବା ପାଇଁ ଯାଆନ୍ତି ଜାଗା ଏଇଥରେ ରଥଯାତ୍ରରେ ମାନେ ଠାକୁର ବାହାରକୁ ଆସନ୍ତି ନା। ସ୍ନାନ ପୁର୍ଣିମାରେ ତ ଏଇ ଟାଇମରେ ଗଲେ ଆମେ ଦେଖିପାରିବା।
ହୁଁ ହୁଁ।
ଆଉ ରାତିରେ କଣ ରୋଷେଇ କରିବେ?
ଆଜି ରାତିରେ ରୁଟି ହବ ଆଉ ସୋଲା ତରକାରୀ ହବ ବଡସୋଲା ବଡସୋଲା ତରକାରୀ।
କଣ କହିଲେ?
ସୋଲା ସୋଲା।
ଓହୋ ରୁଟି ସୋଲା ଓହୋ ହୁଁ ହୁଁ ହୁଁ। ଓହୋ। ରୁଟି ମାନେ ସବୁ ରାତିରେ ବୋଧେ ରୁଟି ଖାଆନ୍ତି ନା?
ହଁ ଆମର ଏଟି ସମସ୍ତେ ରାତିରେ ରୁଟି।
ଅଂ ହଁ। ଆଉ ଏବେ ବୁ ରଥଯାତ୍ରା ପର୍ ପରେ ପରେ ଆସିଯିବ ଖୁଦ୍ରରୁ କୁମାର ପୂର୍ଣିମା ଲକ୍ଷ୍ମୀ ପୂଜା। ଅନଡ଼ି
ହଁ ସବୁଏଇନେ ପର୍ବ ଲାଗିଲା। ଆଜ୍ଞା
ହୁଁ ହୁଁ। ଆମରି
ହଁ।
ଖୁଦୁରୁକୁଣି ଵହୁତ୍ ଭଲ ଭଲ୍ ସେ ହୁଏ ମାନେ କଂ କଇଲେ?
ମୁ କଲି ଆପଣଙ୍କ ଘର କୋଉଠି?
ରାକ୍ଷିପୁନିମାର।
ହାଲୋ।
ହ୍ୟାଲୋ।
ହଁ ଦିଦୀ କୁହ ପ୍ରୋବ୍ଲେମ୍ ହାଲୋ ନେଟିୱାର୍କ ପ୍ରୋବ୍ଲେମ୍ ଟିକେ ହେଇଯାଉଚି।
ଓହୋ ମୁଁକଇଲି ଆମ ଘର କେଉଁଝର।
ଅ ହଁ।
ହଁ ହଁ ମୁଁ କହିଲି ଆମର ଖୁଦରୁକୁଣୀ କଣ କହିଲେ ତାପରେ ହଉଛି ମାଟି ଆଣିବୁ, ତାପରେ ସେଇ ମାଟି ଟାକୁ ଆମେ କଣ କରିବୁ ପୂଜା ହୁଏ ଆଉ ବାଲୁକା ଆମର ରବାରକୁ ରବାର ପାଞ୍ଚ ପାଳି ହୁଏନା? ଖୁଦରୁକୁଣିଟା ଉଁ ତ ଯିଏ ମେଣ୍ଢା ହେଇଥିବ ଆମର ମାନେ ଯେବେ ଫାଷ୍ଟ ପୂଜା ହୁଏ ଅ ରାତି ମାନେ ଶନିବାର ଯେନ୍‌ ଥିବ ମାନେ ରବିବାର ରାତି ଚାରଟାରୁ ତିନିଟାରୁ ଚାରଟା ଭିତରେ ଆମର କଣ୍ଟେଷ୍ଟ ଥାଏ ନା କାହାର କିଏ ଫୁଲ ଚୋରି କରି ଜଲଦି ନେଇଆସି ସିବ। ଝିଅ ମାନଙ୍କୁ ସେଇ ଟାଇମରେ ଫୁଲ ଚୋରଣୀ କୁହାଯାଏ ହଁ। ତମେ ରାତି ତିନିଟା ଚାରିଟାରୁ କଣ କରୁନା ସବୁ ପୁରା ବାହାରିକି ଶଙ୍ଖ ଫୁଙ୍କିକି ଯାଉ ଫୁଲ ତୋଳିବା ପାଇଁ ସବୁ ଝିଅ ମାନେ। କନିଆର ଫୁଲ ମନ୍ଦାର ଫୁଲ କଇଁ ଫୁଲ ସବୁ ଫୁଲ ନେଇକି ଆସୁ। ଆସିଲା ପରେ ଯିଏ ମେଣ୍ଢା ହେଇଥାଏ ସିଏ କଣ କରେ ସମସ୍ତଙ୍କର ବାଲୁକା ଦିଏ ଆମର ଯୋଉ କାକୁଡି ପତ୍ର ଜହ୍ନି ଫୁଲ ଆଉ ମୁଁ ଫୁଲ ଫୁଲ ଭୋଗ ଫୋଗ କଦଳୀ କ୍ଷୀର ସିନ୍ଦୁର ଧୂପ ସବୁ ନେଇକି ଯିବେ ଯାଇ ପୋ ଖୋରିରେ କଣ କରିବେ, ବାଲି ବୁଡିକି ବାଲି ଆଣିକି ସେ ବାଲୁକା ଦିଏ। ହଁ ହଁ ହଁ ବାଲି ଦିଅନ୍ତି ତ ତାପରେ ସେ ପୂଜା କରିକି ଆସିଲା ପରେ କଣ କରନ୍ତି ନା ଠାକୁର ଆମର ଦେ ମାନେ କ୍ଲବ ଘରେ ଆମର ଥାଏ। ସେ ଠାକୁର ସବୁ ବର୍ଷ ସେଇଠି ହିଁ ହୁଅନ୍ତି ତ ତାପରେ କଣ କହିଲେ ମାନେ ସେଇଠି ଆମର ପୂଜା ହୁଏ ଆମ ପୂଜା ହେଲା ପରେ ଆସିକି କି ଗାଧେଇ ଆସିଲା ବାଲୁକା ଦେଇ ଆସିଲା ପରେ ଠାକୁର ପୂଜା ହୁଏ ପୂଜା ହେଲା ପରେ ଅ ସେଇଟାକୁ ସେ ଘରକୁ ପୋଛା ହୁଏ ଝୋଟି ପକାଯାଏ ତାପରେ ଫୁଲମାଳ ବି ହୁଏ। ରାତିରେ ପୂଜା ଥାଏ ନା ତ ରାତିରେ ଆମର ଖଇ ଉଖୁଡା ଚୁଡା କଦଳୀ। ଡ଼ିଆ ସେଉ ଯାହାବି ଭୋଗ ତମେ ଆଣିପାରିବ କାକୁଡ଼ି ଫାକୁଡ଼ି ଯାହାବି ନେଇଆସିବ। ଭୋଗ ହବ ତାପରେ ଗୀତ ଫିତ ବୋଲିକି ପୂଜା ଶେଷ କରାଯାଏ। ଉଁ ତାପରେ ଆଉ ଯୋଉ ମାଟି ଟା ଆଣିଥାନ୍ତି ସେ ମାଟି ଟା ପାଞ୍ଚ ଭଳିଥାଏ ଆମର କଣ କରୁ କହିଲ? ସେଇ ମାଟି ଟା ଯଉ ଆଣିଥାଉ ତାପରେ ଆହୁରି ବି ମାଟି ଅଣାଯାଏ ଆଉ ଛଣ ବି ଯୋଉ ଛଣରେ ଠାକୁର ନା ବଡ ଠାକୁର ଯୋଉ କରନ୍ତି ବଡ଼ ଟପଇ ଯୋଉ ତ ସେଇ ମା ଟି ଆଣିକି ଆଉ ସବୁ ଝିଅ ମାନେ ମାଟି। ଆଉ ଧାନର ଯୋଉ କଣ ତ ସେଟାକୁ କହନ୍ତି ଧାନ ଛାଡିଲା ନା।
ବାଲୁଙ୍ଗା।
ଅଡି ଯୋଉ ଅଗାଡି ହଁ ଅଗାଡି ପଡିକି ହଁ ଠାକୁର ବଡ ଠାକୁର ହୁଏ ବଡ ମୂର୍ତ୍ତି। ଉ ହେଲା ପରେ ଆମର କଣ କରେ ସେ ପୂଜା ହୁଏ। ପାଞ୍ଚ ପାଳି ରେ ଆମେ ତାକୁ ପୁର ମାନେ ଭସାଉ ପୂଜା ଇଏ କରିକି ଆଉ। ଆମର ଡିଜେ ଫିଜେ ଆସିକି ଭଲ ମାନେ ଯଉ ବଡ ଧରଣର ହୁଏ ହଁ। ଆପଣଙ୍କର କେମିତି ହୁଏ?
ହଁ ଆପଣ ଯେମିତି କହିଲେ ଆମର ବି ସେମିତି ହୁଏ ଆଉ ବାହାଘର ପରେ ତ ଆମର ଏଠି ନାଇଁ ଶାଶୁଘରେ ଖାଲି ଗୋଟେ
ଓହୋ ଆପଣ ଖୁଦରୁକୁଣି ଯାଆନ୍ତିନି?
ହଁ ହଁ ଯାଉ କିନ୍ତୁ ଏଠେ ମାନେ ନଣନ୍ଦ ମାନେ କରନ୍ତି ତ ମାନେ ଇଆଡେ ଦିଦି କଣ କହିଲେ ଆଉ ନିଜ ଘରେ ନିଜେ କରୁଛନ୍ତି ମାନେ ମୋ ଶଶୁ ଘର କଥା କହୁଛି ମାନେ ଜେଝା ଘରେ ଜେଝା ଠାକୁ କୁର ଆଣିକି ଗୋଟେ ପାଳି କରିଦେଉଛନ୍ତି ଆମ ଆଡ଼େ ଯେମିତି ଯିଏ କରିବ ପାଞ୍ଚ ପାଳି କରିବ ଯଦି ଯିଏ ନ କରିବ ଗୋ ଲାଷ୍ଟ ପାଳି ଏକାଥରେ କରିବେ।
ହଁ ଆମର ବି କଣ କରିବୁ କହିଲ? ସେଇ ଟାଇମରେ ଆମ ସବୁ ଝିଅ ମାନେ ରାସ୍ତା ବଡ ରାସ୍ତା ଥାଏ ଯୋଉମାନେ ଏ ଯୋଉ ଯୋଉଠି ବହୁତ ଗାଡି ଫାଡି ଯାଏ ସେଠି ଆମେ ଦଉଡି ଲଗେଇ ଚାନ୍ଦା ଫାନ୍ଦା ମାଗୁ ସମସ୍ତେ ଦିଅନ୍ତି ଚାନ୍ଦା। ତାପରେ ଆମର ସେମତି ଯୋଉ ଯେମ ତି ଏଇ ପୂଜା ଫୂଜା ଯେମତି ହୁଏ ସେମତି ଝିଅ ମାନେ ଯୋଉମାନେ ବାହହେଇ ଥି ସେମାନଙ୍କୁ କଲ୍ କରିକି ଚାନ୍ଦା ମାଗୁ। ତାପରେ ସେମାନେ ଯେତେବେଳେ ପୂଜା ପାଇଁ ଆସନ୍ତି। ଉଁ ତାଙ୍କର ପୂଜା ସଇଲା ପରେ ଯୋଉ ଦିନ ଭସାଣି ଫସାଣି ହୁଏ। ଆମେ କଣ କରୁ କହିଲୁ ଆମର କାଳିସି ଆସନ୍ତି ନା ତ ଆଗେ ଘଣ୍ଟି ଫଣ୍ଟି ବଜେଇକି ଠାକୁରଙ୍କୁ ଆଗେ କଳସ ବୁଡ଼େଇ ଦଉ ତାପରେ ଭସାଣି କରିଦଉ। ତାପରେ ଡିଜେ ରେ ଝିଅ ମାନେ ସବୁ ନାଚି ନାଚି ଯାଆନ୍ତି ହେଲା ତାପର ଦିନ ଯୋଉ ସେଉ ଟବ କା ଇଏ ଫିଏ ଘରେ ଘରିକି ଦିଅନ୍ତି ତାପରେ ଭୋଜି ଫୋଜି ହୁଏ ଆଉ ଏମିତି।
ହୁଁ ହୁଁ।
ହୁଁ। ତାପରେ ତ ପୁଣି କୁମାର ପୂର୍ଣିମା କି ଦିନ ପରେ କୁମାର ପର୍ଣିମା ହୁଏ। କୁମାର ପୂର୍ଣ୍ଣିମା ତ ମାସ କାହାର ମାସ କରୁଥାଏ କାହାର ଛଅ ନଅ ଦିନରୁ କାହାର ଛଅ ଦିନରୁ ପାଞ୍ଚ ଦିନ ହଁ ଚାରି ଦିନ ନା ତିନି ଦିନ ଏମିତି ଥାଏ।
ହୁଁ ମାନେ କୁଆଁରି ଝିଅ ମାନେ ତ ଗୋଟ ଗୋଟେ ମାସ ପୁରା କମ୍ପ୍ଲିଟ୍ କରନ୍ତି ସେଇଟା ଆଉ ଆମେ।
ଗୋଟେ ମାସ ନୁହେ ଥାଏ ଗୋଟେ ମାସ ଆମର ନଅ ଦିନରୁ କରିବେ ନହେଲେ ପାଞ୍ଚ ଦିନ ନ ତିନି ଦିନରୁ।
ହଁ ଆମେ ତ ଏଇ ବାହାଘର ପୃ ପାଞ୍ଚ ଦିନ ବି କୁଆଁରପୁନେଇ କରୁଛୁ।
ହଁ ହଁ ହଁ। ଓହୋ। ସେଇଆ ଆଉ ତାପରେ ପୁଣି ଲକ୍ଷ୍ମୀ ପୂଜା ଅଛି ସୁନିଆରେ ମାଟି ଆଣିବି ଲକ୍ଷ୍ମୀ ପୂଜା।
ହୁ ଏଇଠୁ ସବୁ ପର୍ବ ଲାଗିବ ଆଉ।
ହୁଁ ଯୋଉ ଭଲ ନା ଗାଁ ରେ ଲାଗି ରହିଲେ ପର୍ବ ବଢିଆ ଲାଗେ।
ହୁଁ।
ତାପରେ ପୁଣି ସରିଲା ପରେ ସବୁ ସରିଲା ଆଉ।
ହଁ।
ହଁ ଆଉ।
ଉ ହୁ।
ଆଉ ସନ୍ଧ୍ୟାରେ ଏବେ କଣ କରି ଖାଇଥିଲି ମୁଁ ଏବେ ପାମ୍ପଡ଼ ଆଉ ଅ।
ନା ଆମର ଏଇନୁ ସନ୍ଧ୍ୟାରେ କିଛି ହେଇନି ହଉଛି ମୁଁ ସନ୍ଧ୍ୟା ଦେଇକି ଆସିଲାଠୁ। ହଁ ଚାହା ହବ ବାପା ଡିୟୁଟି ରେ ଆସିଥିବେ ସେ ହଉଛି। ଦୋଇ ଦୁଆ ହେଇକି ବାପା ଆସିଲା ପରେ ବାପା ବୋଉଙ୍କୁ ଚାହା କରିକି ଦେବି ସେ ପିଇବେ। ତାପରେ ଆମର ଯୋଉ ଆଙ୍କର ଆକ୍ସିଣ୍ଡେଡ ହେଇଥିଲା ମାନେ ସମସ୍ତେ। ସେ ବ୍ରେଡ ଫ୍ରେଡ ଫଳମୂଳ ଆଣନ୍ତି ସେ ବ୍ରେଡ ଅଛି। ଆଉ ଆଳୁ ସିଝେଇ ଦେବି ଯଦି ହବ ବ୍ରେଡ ଚପ କରିଦେବି ସନ୍ଧ୍ୟାବେଳେ ଖାଇବେ ଆଉ। ଉ ରାତିରେ ରୁଟି ଆଉ ସୋଲା ତରକାରୀ ହବ।
ହୁଁ ହୁଁ ହୁଁ। ଓହୋ ମୁଁ ସେ ଏବେ ପାମ୍ପଡ ପକୁଡି ବୋଉ ଛାଣିଥିଲା ଖାଇଲି। ଆଉ ସନ୍ଧ୍ୟାବେଳେ କଣ ରଷେଇ ସେ କରିବ ମତେ ତ ରୋଷ ଆସେନି ମୁଁ ବେଳେବେଳେ ଏମିତି ମାନେ ୟୁଟ୍ୟୁବ ଦେଖି ରୋଷେଇ କରେ ଆଉ।
ଅଟ ।
ହୁଁ ଆଉ ଆପଣଙ୍କର କଣ ଝିଅ ନା ପୁଅ।
ନା ଝିଅ ଟେ ପୁଅଟେ ହେଇଥିଲା ପୁଅଟେ ହେଇଥିଲା। ଝିଅ ସାଢେ ତିନି ବର୍ଷର ହେଇଗଲା।
ଓ ହୋ ହୋ।
ଝିଅ କୁ ସାଢେ ତିନି ବର୍ଷ ପୁଅଟେ ହେଇଥିଲା ପୁଅଟା ଚାରି ଦିନରେ ନଷ୍ଟ ହେଇଗଲା।
କଣ କଣ ହେଇଥିଲା।
କହିଲି ପୁଅ ଟେ ହେଇଥିଲା ଆଗରୁ ପୁଅ ଚାରିଦିନ ମାନେ ହବା ଚାରି ଦିନ ପରେ ନଷ୍ଟ ହେଇଗଲା ତାପରେ ଝିଅଟେ ହେଇଛି ଆଉ।
ଓ ହଉ ହଉ ଯାଆନ୍ତୁ ରୋଷେଇ କରିବା ପରେ କଥା ହବା ତାହେଲେ ହେଲା।
ହଁ ହଁ।